ଓ। ହ୍ୟାଲୋ।
ହ୍ୟାଲୋ ଆପଣଙ୍କୁ ମୋ କଥା ଭଲରେ ଶୁଭୁଛି?
ହଁ ହଁ ଶୁଭୁଛି ଶୁଭୁଛି କିଏ କହୁଥିଲେ କହିଲେ?
ମୁଁ ଏଇ ଆପଣଙ୍କର ଘରର ପଛ ଲାଇନ ତା ପଛ ଲାଇନ ତା ସା ଲେ ବାମ ପଟକୁ ଯୋଉ ଲାଇନ ଟା ଅଛି ତାର ଡାହାଣ ପଟ ଘରଟା ଯୋଉଟା ସେଇ ତାଙ୍କରି କହୁଥିଲି ଲିଜା ଆପଣ ଚିହ୍ନି ପାରିଲେ?
ଓହୋ ହ ଆରେ ଆରେ ଆରେ ଆରେରେ ଲିଜା ଦିଦି, ହଁ ହଁ, କେମିତି ଅଛନ୍ତି?
ହଁ ନମସ୍କାର ମୁଁ ଭାବିଲି ତମେ ଚିହ୍ନି ପାରିବନି। ଜୟ ଜଗନ୍ନାଥ।
ନା ନା ଜୟ ଜଗନ୍ନାଥ ଜୟ ଜନ, କେମିତି ଅଛନ୍ତି?
ହଁ ହଁ ମୁଁ ଭଲରେ ଅଛି। ମୋର ଟିକେ ପାଓଁଷଠି ଟଙ୍କା ଚେଞ୍ଜ ଦରକାର ଥିଲା। ଆପଣଙ୍କ ପାଖରେ ହବ କି? ଦଶ ଟଙ୍କିଆ କୋଡିଏ ଟଙ୍କିଆ କାରଣ ମୁଁ ମନ୍ଦିର ଯିବାକୁ ଚେଞ୍ଜ ବହୁତ ଆବଶ୍ୟକ ହଉଛି ତ କଣ କହୁଛନ୍ତି ଦରୁ ଧବ?
ହଁ ହଁ କ କାଲି ଆସନ୍ତୁ, କାଲି ମୁଁ ଦେଇ ଦେଇଥିବି। ଇଏ ମୋ ସ୍ତ୍ରୀ ଥିବ ଘରେ ତାଙ୍କୁ ଦେଇ ଦେଇଥିବି ଆଉ ନେଇଯିବେ ଆଉ।
ଠିକ୍ ଅଛି ଆପଣ ଘରେ ଦେଇ ଦେଇଥିବେ। ମୁଁ ଆପଣଙ୍କ ସ୍ତ୍ରୀଙ୍କଠୁ ନେଇଯାଇଥିବି। ଆଉ ଆପଣଙ୍କର ସ୍ତ୍ରୀ ଆଉ ଆପଣଙ୍କର ପୁଅ ଭଲ ଅଛି?
ହଁ ସେ ପୁଅ ପୁରା ତା ମାଆ ଭଳିଆ ହେଇଛି। ପୁରା ଭାରି ଦୁଷ୍ଟ ଟା, ତା ମା ଟା ବି ଭାରି ଦୁଷ୍ଟ। ଆ ସେ ବି ଦୁଷ୍ଟ। ଆଉ ମାନେ ଏମିତି ଛୋଟବେଳ ତ ହୁଅନ୍ତି ସେମିତି ହୁଅନ୍ତି ଆଉ।
ନା ନା ପିଲାବେଳେ ତ ସେ ଟିକେ ଦୁଷ୍ଟ ହେଲେ ଏଇ ଦୁଷ୍ଟାମି ତ ସ୍ମୃତି ହେଇକି ରହିବ ନା। ଆଉ ମୁଁ କଣ କହୁଥିଲି ମୁଁ ଏବେ ଏଇ ପନ୍ଦର ଦିନ ତଳେ ଯାଇଥିଲି ଆପଣଙ୍କ ସ୍ତ୍ରୀ କଣ ତାଙ୍କ ବାପ ଘରକୁ ଯାଇଥିଲେ ବୋଧେ ନା କୋଉଠିକି ଯାଇଥିଲେ?
ହଁ ହଁ ସେ ଯାଇ ଯାଇଥିଲେ ସେ ରଜ ବେଳକୁ ଯାଇଥିଲେ ପଳେଇ ଆସିଲେଣି ହେଲା। ବହୁତ ସାରା ପିଠା ଆଣିଥିଲେ ମାନେ ଆମ୍ବ ଆଣିଥିଲେ ପଣସ ବି ଆଣିଥିଲେ ମିଠା ଉଖୁଡା ଆଉ ଯେଉଁ ଫେଣି ଗଜା। ତାଙ୍କର ବନେଇ ଦ ନେଇକି ଆସିଲେ ଭାରି ବଢିଆ ଲୋକ ଆମ ମୋ ସ୍ତ୍ରୀରେ ବ୍ରାହ୍ମଣ ଘର ନା। ତ ତାଙ୍କର ବ୍ରାହ୍ମଣଘରେ ସବୁ ଜିନିଷ ଭଲ ଭଲ ଧରିକି ଆସିଥିଲେ ଯାହା ଖୁସି ଲାଗିଲା। ମୁଁ ଦେଖିକି ଖୁସି ହେଇଗଲି ଭଲ ଜିନିଷ ଦେଇଥିଲେ ତାଙ୍କ ମମି ଯିଏ ମେ ମୋ ଶାଶୁ ଯିଏ।
ହଁ ହଁ ଯାହା ହଉ ତାଙ୍କ ଶାଶୁର ମାନେ ଜ୍ଵାଇଁ ପ୍ରତି ଆଉ ତାଙ୍କ ପିଲା ପ୍ରତି ଏତେ ଭଲ ପାଇବା ଅଛି ଯେ ଏଇ ସବୁ ଜିନିଷ ନିଜ ହାତରେ ଏତେ କଷ୍ଟରେ କରିକି ଦେଇଥିଲେ ବୋଧେ ପାଞ୍ଚ ଦିନ କି ଚାରି ଦିନ କି ତିନି ଦିନ ଖଣ୍ଡେ ଲାଗିଥିବ ଏଇ ସବୁ ଜିନିଷ ଗୁଡାକୁ ବନେଇବାକୁ ବହୁତ ତୁ ଭଲ ସ୍ଵାଦ ଥିଲା ନା କେମିତି ଥିଲା?
ଏ ବଢିଆ ପୁରା ସୁନ୍ଦର ପୁରା ଟେଷ୍ଟ ପୁରା ବଢିଆମ କିଣା ବାଲା ନୁହଁ। ସ ତିଆରି ଜିନିଷ ନା ବଢିଆ ରକମର ଭଲକରି ବନେଇଥିଲେ ଆରିସା, ଚକୁଳି। ମାନେ ଏ ଯେଉଁ କ୍ଷୀର ଭଜା। ଆଉ ତାଙ୍କର ବାଡି ଆମ୍ବ ହେଇଥିଲା ଦେଇଥିଲେ ବାହାରୁ କିଛି କି ଆଣିଥିଲେ କିଣିକି। ଆଉ ମୋ ପାଇଁ ବି ପ୍ୟାଣ୍ଟ ସାର୍ଟ କପଡା ପଠେଇଥିଲେ। ଆଉ ମୋ ସ୍ତ୍ରୀ ପାଇଁ ସେି ଦେଇଥିଲେ ତାଙ୍କର ଶାଢ଼ୀ ପୁଅ ପାଇଁକ ଡ୍ରେସ୍ ଆଉ ଏମିତି ଆଉ।
ହଁ ପୁଅକୁ ତ ତାଙ୍କ ଘରେ ସମସ୍ତେ ଭଲ ପାଉଥିବେ କାହିଁକି ନା ଇଏ ଗୋଟେ ବୋଲି ନାତି ତାଙ୍କ ଘରେ ଆଉ ସବୁ ନାତୁଣୀ ନା ସେଥିପାଇଁ ବହୁତ ଭଲ ପାଉଥିବେ ସେଇଥିପାଇଁ ବୋଧେ ଭଲ ଚର୍ଚ୍ଚା କରନ୍ତି ଆଉ ଆପଣଙ୍କୁ ଡ୍ରେସ୍ ଦେଇଥିଲେ ଆଉ ଏତିକି ଆଉ ଫଳମୂଳ ଦେଇନଥିଲେ?
ଅ ନାଇଁ ସେ ଫଳ ପାଇଁ କହୁଥିଲେ ଯେ ମୁ କିଲି ଆମ୍ବ ଆଣିଛ କାହିଁ ଫଳୁଡ଼ା ଆଣିବ ଫଳ ଗୁଡା ବହୁତ ରେଟ୍ ଅଛି। ତେଣେ କରିକି ଆମ୍ବ ତ ଶହେ ଟଙ୍କା ଦେଢ଼ଶହ ଟଙ୍କାରେ ଶହେ ଟଙ୍କାରେ ଦେଢ଼ କିଲୋ। ଆଉ ଆମ ଏପଲୁ ଗୁଡା ସବୁ ତିନିହ ଟଙ୍କା କିଲୋ ମୁଁ କହିଲି କାହିଁକି ଆଣିବ ବେକାରରେ ସେଥିପଁ ଆମ୍ବ ଖାଲି ଧରିକିଆଇଥିଲେ। ହଁ ମଁ ପୁଅଟା ବି ଘରେ ଗୁଲଗୁଲିଆଟେ ହେଇଛି ସେ ସମସ୍ତେ ତାଙ୍କୁ ଧରୁଛନ୍ତି ମାନେ ସେ ତାଙ୍କ ମାମୁଁରେ ଜମା ରହେନି। ମାନେ ଏମିତି ବି ଆମ ଏଇଠିକି ଆସିଲେ ବି ଏଠି ତାକୁ ରହନି ସେ ତାଙ୍କର ତାଙ୍କର ସବୁଆଡ଼େ ନେଇକ ପଳାନ୍ତି। ତାହେଲେ ତା ପଢିବା ଟାଇମ୍ ହଉଛି ସେ ପଢିବ ତାର ଏମିତି ଆଉ ସେ ଗୁରୁକୁୁଲିଆଟା ଏତ ହେଇଛି। ସେନା କରିକି ସେଥିପାଇଁକି ଆଉ।
ନା ନା ପଢିବା ଟାଇମ କଣ ଆଗକୁ ତ କେତେ ପଢିବ ଏବେ ଛୁଆ ବେଳେ ତାକୁ ତ ଏତେ ଭଲ ପାଉଛନ୍ତି କାହିଁକି ନା ସବୁ ଛୁଆନ୍ତୁ ସମସ୍ତେ ଭଲ ପାଆନ୍ତିୁ ଯାହା ତାକୁ ଏତେ ଭଲ ପାଉଛନ୍ତି ମାନେ ଆପଣ ଜମା ଅଟକାନ୍ତୁନି। ଅନ୍ୟମାନାନଙ୍କ ସହିତ ତାକୁ ମିଶେଇବାକୁ ତ ସି ଯାଉ ବୁଲୁ। ଏଇ ସନ୍ଧ୍ୟା ସମୟରେ ତା ମାମକୁ କହିବେ ସି ଟିକେ ପାଠ ପଢ଼ିବାକୁ ବସେଇ ଦେବେ। ସେତିକି ସମୟ କାଫି କାହିଁକିନା ନା ଘଣ୍ଟେ ଅଧଘଣ୍ଟେ ପଢିଲେ ବି ଯଦି ଠିକ୍ ସେ ପଢିବ ତାହେଲେ ସେତିକି ସେମାନେ ଛୁଆମାନଙ୍କ ପାଇଁ ପଢିବା ପାଇଁ ଯଥେଷ୍ଟ ଆଉ ବେଶୀ ସମୟ ଦରକାର ନାହିଁ ବୁଝିଲେ।
ହୁଁ ହୁଁ ବୁଝିଲି ବୁଝିଲି ବୁଝିଲି। ଆହୁରି କଥା ମୋ ମାମୁଁଘର ମାନେ ମାମୁଁର ମାନେ ନ ମାମୁଁ ଘର ଆମ ଗାଁ ପାଖରୁ ମୋ ଶଶୁର ଘର ଯିଏ ତଥାପି ଚାଳିଶ କିଲୋମିଟର ଖଣ୍ଡେ ହବ।
ଓହୋ ଏତେ ବାଟ!
ହଁ ତାଙ୍କ ଗାଁ ନା ହେଉଛି ସାବ ରଙ୍ଗ।
ଓହୋ ଶାବରଙ୍ଗ।
ହଁ ଆମ ଗାଁ ନା ପାଇବଡିଆ ଆଉ।
ଓହୋ ଆଉ ଆପଣ ଯାଆନ୍ତି ଆପଣ ଶଶୁର ଘରକୁ ନା ଯାଆନ୍ତି ନି?
ହଁ ସବୁ ତର ନାଇଁ ଏ ବା ବାହାଘରୁ ଥରେ ଯାଇଥିଲି। ତାପରେ ମଝିରେ ଦିଇଥର ଖଣ୍ଡେ ଯାଇଥିଲି ତାପରେ ପୁଅ ହେଲା ବେଳକୁ ଯାଇଥିଲି
ହୁଁ
ଆଉ ତାଙ୍କର ସବୁବେଳେ କଣ ଶ୍ୱଶୁରର ଯିବାଟା ଠିକ୍ ସେବୁବେଳେ ନୁହେ କାହିଁକ ସୁିନୁଣିବାକୁ ନ ଥାଏ ସମ୍ମାନ ତେଣୁକିକି ଶାଳଳି ଭଳିଆ ସବୁହନ୍ତି ଶାଶୁ ବି କହନ୍ତି ଏ ରଜ ପର୍ବକୁ ଡାକୁଥିଲେ ଆସ ମୋ ନା ନା ରଜରେ ମୋର ବହୁତ କାମ ଅଛି ମୁଁ ଯାଇପାରିବିନି ମୁ ଅଫିସରେ ରହୁଛି ନା
ହଁ ହଁ ନାଇଁ ନାଇଁ ଏଇଟା ବି ସତ କଥା କହିଲେ ସବୁଦିନିଆ ଗଲେ ସେ ଆଉ କୁଣିଆ ହେଇକି ରହିବନି ଆଉ ଏ ଏତିକି ସମ୍ମାନ ମିଳିବନି ଆପଣ ବେଳେ ବେଳେ ଯାଆନ୍ତୁ ହେଲେ ଆପଣଙ୍କ ସ୍ତ୍ରୀ ଆଉ ତାଙ୍କ ଆଉ ପିଲାକୁ ଛାଡି ଦିଅନ୍ତୁ ବୁଝିଲେ
ନାାଇଁ ସିଏ ଯାଉଛନ୍ତି ଯାଆନ୍ତୁ କାହିଁକି ନା ତାଙ୍କର ପୁଅ ନାହାନ୍ତି ମାନେ ମୋର ଯିଏ ଶଳା ନାହାନ୍ତି ତେଣକରି ତାଙ୍କ ମୋ ଶାଶୁ ଯିଏ କହୁଥିଲେ ଯେ ଆଉ ଆମ ଘରେ ଘରଜୁଆାଇଁଙ୍କିରେ ହେବେ ବିଲ ନା ନା ଆମ ଘରେ ଲକ୍ଷେ କଣ ପାଞ୍ଚ କୋଟି ଟଙ୍କା ଦେଲେ ବି ମୁଁ ମୋର ଘରେ ଯାଁ ରହିବି କୋ ଘରେ ମୁଁ ବିଧାସରେ ରହିବି ଆଉ ଗର୍ଜଙ୍ଗ ଆଇକି ରହିବି ସେ କହିବେ ଶ୍ୱଶୁର ଘରେ ପଶିଲା ଇଏ ହେଲା ତେଣୁ ଲୋକଙ୍କ ଦ୍ୱାରା କେତେ କହିବା ହେ ଲୋକ କ ମାନେ କିଛି କଲେ ତ କହିବେ କିଛି ନ କଲେ ବି କହିବେ କିଛି କଲେ ତ କହିବେ କିଛି ନ କଲେ ବି କହିବେ ସୀତାପରି ସତୀ ନାରୀକୁ ଯେଉଁଠି ଛାଡ଼ି ନାହାନ୍ତି ଏ ଲୋକ କେମିତି ଭାବୁଛ ଶାନ୍ତିରେ ତୁମକୁ ବଞ୍ଚେଇ ଦେେବେ ଲୋକ ଯେଉଁ ଗଛରେ ତ ବେଶୀ ମିଠା ଫଳ ସେ ଗଛକୁ ଟେକା ମାରିବେ କିଛି କଲେ ତ କହିବେ କିଛି ନ କଲେ ବି କହିବେ ତେଣୁକରି ଯହାି ଯାଇକି ଶଶୁର ଘରେ ଯ ଯାଇକି ରହିବ ମାନେ ସେ କିଏ ନା କିଏ କିଛି କହିବ ଗେଲ ଧଥଟାରେ ଶାଳୀ ମେ କହିଦେବେ ଭାଇନା ତମେ କଣ ଘର ନାହିଁ ଦ୍ୱାର ନାହିଁ ତମେ ଶ୍ଶୁର ଘରେ ପଡିକି ଅଛ ସେଠି ଗୋଟେ ଖରାପ ଲାଗିବ ଆଉ ସେିଏ ସେ ହସିକି କହିଦେବେ କିନ୍ତୁ ସେ ମାନେ ସତ କଥାଟା ହିଁ କହିବେ ଆଉ ଯେଉଁ ଶାଶୁମାନେ ଆସିବେ ମାନେ ତାଙ୍କର ପଡ଼ୋଶୀ ମାଉସୀ ମାନେ ପିଇ ଯେଉଁ ତାଙ୍କର ଯେଉଁ କଣ ବୁଢ଼ୀମାନୋନେ କଣ ପୁଅ କେଲ ଣବ ଲାଇନ ପ ହବନି ହଉ ଆରେ କମା ଆବନି ଓହୋ